ହ୍ୟାଲୋ
ନମସ୍କାର ଆଜ୍ଞା।
ନମସ୍କାର ନମସ୍କାର।
ଆଜି କଣ ହଠାତ୍ ଏମତି ଆପଣଙ୍କର ତ ଏଇଟା ସମୟ ନୁହେଁ କଲ୍ କରିବାର?
ଫୋନ୍ କରିବାର କାରଣ ଏହି କି ଯେ ମୋର କିଛିଟା ଜିନିଷରେ ଟିକେ ମାନେ ଦୋ ଛକିରେ ପଡିଯାଉଛି। କୋଉ ଟାଇମ ରେ କୋଉ ନିଷ୍ପତ୍ତି ନେଇକି ସେଇଟା ଟିକେ ଟିକେ ଜାଣିବାର ଅଛି ଆପଣ ଠୁ କିଛିଟା ଜିନିଷ କିଛିଟା ପ୍ରଶ୍ନ ହୋଇଯାଏ‌।
ଆପଣ କାହିଁ ବହୁତ ମାନେ ଚିନ୍ତିତ ରେ ଅଛନ୍ତି ଲାଗୁଛି କାରଣ ଆପଣଙ୍କ କଥାର ମାନେ ମାନେ ଠିକ ସେ ମାନେ ଆପଣ କଥା ବି କହିପାରୁନାହାନ୍ତି ମାନେ ଆପଣଙ୍କ କଥା ଟିକେ ରହି ରହିଯାଉଚି ମାନେ କଣ କିଛି ହେଇଛି କି ସେମିତି କିଛି ଅଘଟଣ କିମ୍ବା ଦୁର୍ଘଟଣା?
ଅଘଟଣ ତ ନୁହଁ ମୁଁ ଟିକେ ମାନେ ଯେଉଁ କୁହନ୍ତି ଦ୍ୱନ୍ଦ ଭିତରେ ରହିଯାଉଚି। ମାନେ ଜାଣିପାରୁନି କୋଉଟା ଠିକ୍ କୋଉଟା ଭୁଲ୍ ଆଉ
ଶୁଣନ୍ତୁ ଆପଣ ଟିକେ ପରିଷ୍କାର ଭଳି କଥା ହୁଅନ୍ତୁ କାରଣ ବର୍ତ୍ତମାନ ଆପଣ କିଛି ସମୟ ପାଇଁ କଣ ମାନେ ଥାଉଥିଲେ ଭଲ ଲାଗୁଥିଲା ଏବେ କିଛି ପୁଣି ଦ୍ୱନ୍ଦ୍ୱ ଲାଗିଲା ଭଳିଆ ହଉଛି କାରଣ ଆପଣ ଆଗୋ କଥାଟା ଭାରି ଖୁସି ଲାଗୁଥିଲା ଏବେ କଣ ହେଇଛି ଆପଣଙ୍କର କି?
ନାଇଁ ମ୍ୟାଡ଼ାମ୍ ସେମିତି ତ କିଛି ନାହିଁ ଏବେ ମୋ କଥା ଠିକ୍ ଲାଗୁଚି?
ଆଜ୍ଞା-ଆଜ୍ଞା କୁହନ୍ତୁ।
ମୁଁ କଣ କହୁଥିଲି କି ମ୍ୟାଡାମ ମୋର ଜଣେ ସାଙ୍ଗ ଥିଲେ, ତ ସେ ସାଙ୍ଗ କଣ କହୁ ଛନ୍ତି ନା ବର୍ତ୍ତମାନ୍ ତାଙ୍କର ବିବାହ ପ୍ରସ୍ତାବ ଆସିଚି। ତ ତାଙ୍କ ଘରେ ଯେହେ ହେତୁ ବିବାହ ପ୍ରସ୍ତାବ ଆସିଥିଲା ସେ ରାଜି ହେଇଗଲେ କିନ୍ତୁ ସେ ମୋ ସାଙ୍ଗ ଯିଏ ସେ ରାଜିନାହାନ୍ତି ସେଠି ବିବାହ କରିବା ପାଇଁ, ଯେହେତୁ ଘରର ଲୋକ ଅଛ ସେମାନଙ୍କୁ ବହୁତୁ ଚାପ ଦଉଚନ୍ତି ବାହାଘର କରିବା ପାଇଁ ଆଉ ତାଙ୍କ ଘରେ ମଧ୍ୟ ଉଁ ସିଏ ଭାଇ ଭଉଣୀ ଦୁଇ ଜଣ ଅଛନ୍ତି ତ ସେ ଚାହୁଁଛନ୍ତି କି ଟିକେ ପରେ ମାନେ ବିଳମ୍ବରେ ବିବାହ କରିବା ପାଇଁ କିନ୍ତୁ ତାଙ୍କ ଘରେ-ଘରେ ବାଧ୍ୟ କରୁଚନ୍ତି।
ଶୁଣନ୍ତୁ ଅର୍ଥର ଅଭାବ ହେତୁ ଆପଣଙ୍କର ଯୋଉ ସାଙ୍ଗ ଅର୍ଥର ଅଭାବ ହେତୁ ମାନେ ଅଁ ବାହାଘର ପାଇଁ ଅରାଜି ହଉଚନ୍ତି ନା ସେ କିଛି ଅନ୍ୟ କିଛି ତାଙ୍କର ଅଛି। ଇ ସେ ମାନେ କରୁଛନ୍ତି ଉଁ
ନାଇଁ ସିଏ ତ ବର୍ତ୍ତମାନେ ପାଠ ଛାଡ଼ିଲେ ଇ ନା ନାଇଁ ବର୍ତ୍ତମାନେ ଛଅ ମାସ ହବ ପାଠ ଛାଡିଲେ ତାପରେ ତାଙ୍କ ଘରେ ଟିକେ ଅର୍ଥର ଅଭାବ ଅଛି। ଯେହେତୁ ତାଙ୍କ ବାପାଙ୍କର ବୟସ ହେଇଗଲାଣି ତ ସେ ଚାହୁଁଚନ୍ତି କି ତାଙ୍କ ଯୋଉ କନ୍ୟା ସନ୍ତାନର ବିବାହ କରିବା ପାଇଁ। କିନ୍ତୁ ମୋ ସାଙ୍ଗ ଯିଏ ସେ ବର୍ତ୍ତମାନ ପ୍ରସ୍ତୁତ ନାହାନ୍ତି ବିବାହ କରିବା ପାଇଁ। ତ ସିଏ ମତେ ପଚାରିଲେ ଏଇ ସବୁ ବିଷୟରେ ମୁଁ କହିଲି ଆଜ୍ଞା ମୋର ତ ଅଭିଜ୍ଞତା କିଛି ନାହିଁ। ମୋର ଜଣେ ମ୍ୟାଡ଼ାମ ଚିହ୍ନା ଅଛନ୍ତି ମୁଁ ତାଙ୍କୁ ପଚାରିକି ତାଙ୍କ କତୁରୁ ଉଚିତ୍ ମତ ନେଇକି ଆପଣଙ୍କୁ ଜଣେଇବି। ସେଥିପାଇଁ ମୁଁ ଆପଣଙ୍କୁ ଟିକେ କଲ୍ କଲି, ତ ଏଇ ପରିସ୍ଥିତିରେ ମ୍ୟାଡାମ କଣ କଲେ ତାଙ୍କ ପକ୍ଷରେ ହବ ମୋତେ ଟିକିଏ ଜଣାନ୍ତୁ ମୁଁ ତାଙ୍କୁ ଜଣେଇବି ଏଇଟା।
ସୁନ୍ଦର ପ୍ରଶ୍ନ ଟିଏ କଲେ ଯେ ଆପଣଙ୍କ ପ୍ରଶ୍ନର ଉତ୍ତର ଦେଲା ସେ ଆଗେ କହୁଚନ୍ତି ମାନେ ଆପଣ ସାଙ୍ଗ କହୁଛନ୍ତି ତାଙ୍କ ଭଉଣୀ ପ୍ରଥମେ ଆଗେ ବିବାହ କରନ୍ତୁ ସେଥିପାଇଁ ତ?
ଆଜ୍ଞା-ଆଜ୍ଞା।
ସିଏ-ସିଏ ଚାହୁଁନାହାନ୍ତି ତାଙ୍କ ଭଉଣୀ କି ବାହାଘର କରିଆକୁ ଚାହୁଚନ୍ତି। ବୁଝିପାରିଲେ ଶୁଣନ୍ତୁ ଆପଣ ଦେଖନ୍ତୁ ଆଜିକାଲିକା ସମାଜରେ ବାହାଘର ମାନେ କେ ଏତେ ଦଶ ରୁ ବାର ଲକ୍ଷ ମାନେ ଅ ଅତି କମ୍ ଟା ହଉଚି କାରଣ ଏବେ ଦେଖନ୍ତୁ ସବୁଥିରେ ଏ ମାନେ ବଢି ଯାଇଚି ଯେମିତି ଆମ ସୁନା ହଉ ଅଳଙ୍କାର ଆମର ଯେମିତି ସବୁ ଜିନିଷ ଆଗେ ଦେଖନ୍ତୁ ଆଗେ ଆମର କେତେ କମ୍ ରେ ବିଭାଘର ହଉଥିଲା ଏବେ ବହୁତ କିଛି ସାରୁଛନ୍ତି ବୁଝିପାଇଲେ ନା। ତ ସିଏ ଯଦି ବର୍ତ୍ତମାନ ଭଉଣୀଟିକୁ ବାହାଘର କରିଦେବେ ପ୍ରଥମରୁ ସେ ବହୁତ୍ ଅଭାବରେ ଘଟିବେ କାରଣ ଗୋଟେ ପୁଅ ଟିଏ ଯଦି ବିବାହ କରୁଚି ତ ସେ କିଛି ଅର୍ଥ ନ ଆଣିକି ବି ବାହା ହେଇ ପାରିବ। ବୁଝିପାରିଲେ ତ ଯଦି ଝିଅଟି କୁ ସେ ବିବାହ ଦେବେ କାରଣ ତାଙ୍କର ବହୁତ୍ ସାରା ଖର୍ଚ୍ଚ ହବ କାରଣ ମୁଁ ଚାହୁଁଛି ବିନା ଖର୍ଚ୍ଚରେ ବାହାଘର କରିବା ପାଇଁ କିନ୍ତୁ ଏବେ ସବୁ ପୁଅ ବୁଝିଲେ ତ ସବୁ ପୁଅ ବୁଝିବେନି ତ ସେ ପୁଅଟା ହିଁ ବୁଝିପାରିବ। ଯେ ମୁଁ ଯାହାକୁ ବାହାହେବି କିଛି ଅର୍ଥ କମ୍ ପଡୁ। ସେଥିପାଇଁ ସିଏ ତାଙ୍କୁ କୁହନ୍ତୁ ତାଙ୍କ ବାପା ମା ଯୋଉ ମାନେ ଚିନ୍ତାଧାରା ରଖିଛନ୍ତି ଆଗ ପୁଅ ବିବାହର କରିବେ ଏଇଥିପାଇଁ ଯେ ପୁଅ ଯଦି କିଛି ବାହା ହଉଚି ଅଳ୍ପ ବହୁତ୍ ହଉ ତାଙ୍କ ବୋହୁ କିଛି ନା କିଛି ଆଣିଥିବେ। ପ୍ରଥମ କଥା ଦ୍ଵିତୀୟ କଥା ହଉଛି ଝିଅଟି କିଛି ସି କି ନଥିଲେ ତା ଭାଉଜ ପାଖରୁ ସେ କିଛି ଶିଖି ପାରିବ ତୃତୀୟ କଥା ହଉଛି ଯେହେତୁ ଆପଣ ତାଙ୍କ ବାପାଙ୍କର ମାଆଙ୍କର ବୁଦ୍ଧ ବୟସ ହେଇଗଲାଣି ତ ସିଏ ହୁଁ ଏବେ ଏବେ ତାଙ୍କର ପୁରା ଅଁ ମାନେ ବିଶ୍ରାମ ନେବା ସମୟ ତ ସିଏ ବହୁତ୍ ସାରା କାମ କରିପାରୁନିଥି ବୋଲି ସେ ତାଙ୍କ ପୁଅଟି ବିବାହାର କରିବାକୁ ଚାହୁଁଛନ୍ତି। ଆପଣ ଆପଣଙ୍କ ସାଙ୍ଗକୁ କହିବେ ଯେ ଭଉଣୀ କୁ ତ ପଛରେ କରିପାରିବେ କାରଣ ଭଉଣୀ ଟିଏ ବାହାଘର ପାଇଁ ଦୁନିଆ ଲାଗିବ ଝିଅ ବାହାଘର ବହୁତ୍ ଲାଗିଥାଏ ପୁଅ ବାହାରଠୁ କମ ଟିକେ ସେଥିପାଇଁ ଆପଣ ଟିକେ କୁହନ୍ତୁ ଯେ ଆଗେ ଟିକେ ପୁଅ ବାହାଘର କରିବେ ବୁଝିପାରିଲେ।
ଆଚ୍ଛା ଆଚ୍ଛା ମ୍ୟାଡ଼ାମ ମୋର ଆଉ ଗୋଟେ ପ୍ରଶ୍ନ ଥିଲା ସେଇ ଆପଣଙ୍କ ଉତ୍ତର ଯୋଉ ରଖିଲେ ସେଥିରେ ମୋର ଆଉ ଗୋଟେ ପ୍ରଶ୍ନ ଅଛି। ତ ସେ ଆପଣଙ୍କ ଉତ୍ତରରେ ମୋର ଗୋଟେ ପ୍ରଶ୍ନ ଅଛି ଆଉ ଗୋଟେ ଯୋଉ ଆପଣ କହିଲେ କି ତାଙ୍କ ତାଙ୍କ ପୁଅର ବାହାଘର ଆଗେ ଆଗେ କରିବା ପାଇଁ ଆପଣ ମଧ୍ୟ ସହମତି ଅଛନ୍ତି ଏଇଥିପାଇଁ କି କିଛି ଜିନିଷ ଆସିବ। ଆଉ ତାଙ୍କ ଝିଅ ବି କିଛି ଅଭିଜ୍ଞତା ନେବେ ତ ତାଙ୍କ ଭାଉଜ ଆସିଲେ କି ତାଙ୍କ ଆପଣ ଯୋଉଟା କହିଲେ ଠିକ୍ ଅଛି ଯେ କିନ୍ତୁ ତାଙ୍କ ଭାଇ ଆଉ ଭଉଣୀ ମଧ୍ୟରେ ମାତ୍ର ଗୋ ଗୋଟେ ବର୍ଷର ତାଙ୍କ ଭାଇଠୁ ତାଙ୍କ ଭଉଣୀ ହଉଛନ୍ତି ଗୋଟେ ବର୍ଷ ସାନ ଯଦି ଗୋଟେ ପୁଅକୁ ସେ ମୋ ସାଙ୍ଗ ଯିଏ ତାଙ୍କୁ ତିରିଶି ବର୍ଷ ହେଲାଣି ତାଙ୍କ ଭଉଣୀକୁ ଆ ସେ ଅଣ ତିରିଶି ବର୍ଷ ହେଲାଣି ତ ସମସ୍ୟା ଟା ସେଇଠି ସେ ମୋ ସାଙ୍ଗ ଦେଖୁଛି କି ମୁଁ ତ ତିରିଶି ବର୍ଷ ହେଲା ରହିଲିଣିି ମୋ ଭଉଣୀ କି ଆସିକି ଅଣତିରିଶି ହେଲାଣି। ତ ଆଗେ ତା ବାହାଘରଟା କରିଦେଲେ ହୁଏତ ଭଲ ହୁଅନ୍ତା କାରଣ ବୟସ ତ ବସି ରହିବନି ନା ପୁଅ ମାନେ ଲେଟ୍ ବାହା ହେଲେ ଚଲିବ କିନ୍ତୁ ଝିଅ ମାନେ ତ ସେଇଥିପାଇଁ ମୁଁ ଟିକେ
ଆଚ୍ଛା ଆପଣ ଗୋଟେ ଭଲ କୋଶ୍ଚିନ୍ ମାନେ ଭଲ ପ୍ରଶ୍ନ ପଚାରିଛନ୍ତି ଶୁଣନ୍ତୁ। ଆପଣ ସିଏ ଚାହୁଁଛନ୍ତି ତାଙ୍କ ଭଉଣୀକୁ ବିବାହ ଘର କରିଦେବେ ବୋଲି। ତ ଆପଣଙ୍କ ସାଙ୍ଗ ଚାହୁଁ ନାହାନ୍ତି। ଆପଣଙ୍କ ତା ସାଙ୍ଗଙ୍କର ବାପା ମାଙ୍କର ବୟସ ହେଇସାରିଛି ତ ଯଦି ସିଏ ଏଇ ଏବେ ଯଦି ସିଏ ତାଙ୍କ ଭଉଣୀର ବାହାଘର କରିଦେବେ ଆପଣଙ୍କ ସାଙ୍ଗ ଯେହେତୁ ପାଠ ପଢା ସରିଛି ମାନେ ସେ ଏବେ ନିହାତି ଚାକିରି ଗୋଟେ ଖୋଜିବେ। ବାହାରକୁ ଯିବେ କିମ୍ବା ଚାକିରି କଲେ ବି ଆଠ ଘଣ୍ଟା କି ଦଶ ଘଣ୍ଟା ଚାକିରି ରେ ସମୟ ଦେବେ ତ ତାଙ୍କ ଯେହେତୁ ବାପା ମା ବୃଦ୍ଧା ହେଲାଣି ତାଙ୍କୁ ବର୍ତ୍ତ ବର୍ତ୍ତମାନ ଝିଅ ବାହା ଘର କଲେ ସିଏ ରୋଷେଇ କରିବେ କେମିତି ଖାଇବେ କେମିତି ବିଶ୍ରାମ ନେବେ କେମିତି? ତ ସେଥିପାଇଁ ଘରେ ଗୋଟେ ବୋହୂ ର ଆବଶ୍ୟକ ରହିଛି। ଯଦି ଗୋଟେ ଉଁ ଆସିଲେ ଯଦି ଉଁ ପୁଅ ବାହାଘର ଆ ଗେ ହଉଛି କିଛି ଦିନ ପରେ ଝିଅ ବାହାଘର କଲେ ବି ବୋହୂ ଟି ଘର ସମ୍ଭାଳି ଦବ ବୁଝିପାରିଲେ। ଆପଣ ସେଇ ଚିନ୍ତାଧାରା ବି ବୁଝେଇ ପାରିବେ। ଯେହେତୁ ଆପଣ ଟିକେ ପୁଅ ତାପରେ ଆପଣଙ୍କ ବୟସ ବି ବହୁତ କମ ଆପଣଙ୍କ ଟିକେ ବୁଝିବାର ସକ ତି ନାହିଁ ଆପଣ ଭଲ କୋଶ ମାନେ ପ୍ରଶ୍ନ ମତେ ପଚାରିଛନ୍ତି। ମୁଁ ଉତ୍ତର ଦଉଛି କିନ୍ତୁ ମୋ ମତରେ। ମତେ ଯୋଉ ଉତ୍ତର ଠିକ ଲାଗିଲା ମୁଁ ଆପଣଙ୍କୁ ଜଣେଇଦେଲି।
ନାଇଁ ଆପଣ ମତେ ଶୁଣ। ମ୍ୟାଡ଼ାମ ଆପଣ ଦିଟା ମତେ ମତ ଦେଲେ ପ୍ରଥମ ମତ ଦେଲେ ତାପରେ ଦ୍ଵିତୀୟରେ ଏଇ ମତଟା ଦେଲେ ମତେ ଲାଗୁଛି ପ୍ରଥମ ଯୋଉ ଉତ୍ତର ରଖିଲେ। ତାଠୁ ଏଇ ଦ୍ୱିତୀୟ ଯୋଉ ଉତ୍ତର ଟା ରଖିଲେ ଏଇଟା ହଉଛି ଯଥାର୍ଥ। ଯଦି ମୁଁ ଏଇ ଦ୍ୱିତୀୟ ନମ୍ବର ଉତ୍ତର ଆପଣ ଯଉ ଦେଲେ ଯେ ଯଦି ମୁଁ ଏଇଟା ଯାଇକି ମୋ ସାଙ୍ଗକୁ ବୁଝେଇବି ହୁଏ ତ ସେ ବୁଝିପାରିବ। କାରଣ ଘରେ ଗୋଟେ ଝିଅ ଅଛି ଯେହେତୁ ଯଦି ତାର। ଘରକୁ ଗୋଟେ ବୋହୂ ଆସିଲେ ହିଁ ଆଉ ଗୋଟେ ଝିଅ ପଦାକୁ ଗଲେ ଚଳିବ। କିନ୍ତୁ ସେ ଯଦି ଝିଅଟା ଆଗେ ବିବାହ କରି ଯାଉଛି ତ ଘରେ ଇଏ ପୁରୁଷ ପୁଅ। ଦୁଇ ଜଣ ଆଉ ତାଙ୍କର ବୁଢୀ ମା ରହିଯିବେ ଯାହା ଫଳରେ କି ଘରର କେହି ଠିକ ସେ ଯତ୍ନ ନେଇପାରିବେନି କି। ଆଉ ତାଙ୍କ ବାପା, ମା ଙ୍କୁ ଠିକ୍ ସେ ଦେଖା ଦେଖି କରିପାରିବେନି ତ ଏଇଟା ଗୋଟେ। ମାନେ ଉଚିତ୍ ଯଥାର୍ଥ ଉତ୍ତର ଆପଣ ଦେଲେ। ଆଉ ଏଇଥିରେ ମୁଁ ପୁରା ଏକଦମ୍ ମାନେ ମୋ ହୃଦୟକୁ ଛୁଇଁଲା ଏବଂ। ଯାହାକୁ କୁହନ୍ତି ପୁରା ସଚ୍ଚୋଟ ଆଣ୍ଡ ଉତ୍ତର ମୁଁ ଏଇଟା ନିଶ୍ଚିତ ଯାଇ ତାଙ୍କୁ ଜଣେଇବି। ଆଉ ମୁଁ ମଧ୍ୟ ବୁଝେଇବି ଆପଣ ମୋତେ ଯେମିତି ବୁଝେଇଲେ ମୁଁ ସେମିତି ଯାଇ ବୁଝେଇବି। ଆଉ ଆଶା କଣ କରିବି ତ ମୋତେ ଲାଗୁଛି ଏଇ ଉତ୍ତର ସିଏ ଶୁଣିକି ନିଶ୍ଚିତ ଭାବରେ ବିବାହ ପାଇଁ ରାଜି ହେଇଯିବ।
ଆଜ୍ଞା ସେ। ଆଚ୍ଛା ଆଚ୍ଛା ମୁଁ ଆପଣ ଏତେ ମାନେ ଆପଣ ଟିକେ ବୁଝିଯିବାରୁ ଆପଣଙ୍କୁ। ବହୁତ ଧନ୍ୟବାଦ। ଆଉ ଆପଣଙ୍କର ବି ଭଲ ଚିନ୍ତାଧାରା ବୋଲି ଆପଣ ମୋତେ ଏଭଳି ପ୍ରଶ୍ନ ପଚାରିଛନ୍ତି ଖୁବ୍ କମ ଏଭଳି ପ୍ରଶ୍ନ ପଚାରନ୍ତି କାରଣ ଆପଣ ବି ସେତିକି। ଏ ଆଶା ରଖିଛନ୍ତି କାରଣ ସାଙ୍ଗର କଷ୍ଟ ଟିକେ ଜାଣିପାରୁଛନ୍ତି ତାଙ୍କ ବାପା, ମା ଦୁ ଖ ବି ଟିକେ ଜାଣିପାରୁଚି ଇଆଡେ ଭଉଣୀର ଅଁ ଯେହେତୁ ଭଉଣୀ ଅଣତିରିଶ ବର୍ଷ ହେଇଗଲାଣି। ଆପଣ ସେଥିପାଇଁ ବି ଚିନ୍ତିତ ଅଛନ୍ତି ଦେଖନ୍ତୁ ଯଦି ଗୋଟେ ଭଉଣୀ ଅଣତିରିଶ ବର୍ଷ ରହୁଛି ଆଉ ଏକ ବର୍ଷ ରହିଲେ କିଛି ବି ନାହିଁ ପାର୍ଥକ୍ୟ ବୁଝିପାରିଲେ ତ ଆଉ ଗୋଟିଏ ବର୍ଷ ଗୋଟେ ବର୍ଷ ଯ ତାଙ୍କ ଘରେ କିଛି ବି ଆସିପାରିବ। ସେ ଯେଉ ଯୋଉ ଭଳି ସୁନା ହଉ କିମ୍ବା ଜିନିଷ ହଉ ଯେ କୌଣସି ଜିନିଷ ତାଙ୍କ ଘରେ ବି ଆସିଲେ ବି ତାଙ୍କ ଭଉଣୀ ର ବ୍ୟବହାର। କରିପାରିବୁ ଯେହେତୁ ଅର୍ଥ ଅଭାବ ବାପା, ମା ବୃ ଧ ତ ସେଥିପାଇଁ ମୁଁ ଏଇ ଅନୁମତି ଦେଲି ଆପଣଙ୍କ ଇଚ୍ଛା ଆଉ।
ନାଁ ଠିକ୍ କହିଲେ ଆପଣ ଯୋଉଟା କହିଲେ ଯୋଉ ଉତ୍ତରଟା ରଖିଲେ ସେଇଟା ଏକଦମ ଠିକ୍। ମୁଁ ଏଇଟା ନେଇ ମୋ ସାଙ୍ଗ ପାଖରେ ଏଇ ଉତ୍ତରଟି ରଖିବି। କିନ୍ତୁ ମ୍ୟାଡ଼ାମ ଦେଖନ୍ତୁ ଆଜିକାଲି ଯୋଉ ଯୁଗ ହେଲାଣି ପିଲାମାନେ ତାଙ୍କ ବାପା, ମାଆଙ୍କୁ ପଚାରୁନାହାନ୍ତି। ତାଙ୍କ କୌଣସି କଥା ଶୁଣୁନାହାନ୍ତି କିନ୍ତୁ ମୋ ସାଙ୍ଗ ସେମିତି ନୁହଁ। ସିଏ ମୋତେ କହିଲା କି ଆଉ ବାପା, ମା ମୋତେ ଦୋଛକିରେ ପକେଇ ଦେଉଛନ୍ତି ମୋର ଇଚ୍ଛା ଅଛି ମୋ ଭଉଣୀ ର ବାହାଘର ଆଗେ କରିବାକୁ। କିନ୍ତୁ ବାପା ମା କହୁଛନ୍ତି କି ନାଇଁ ତାଙ୍କ ମାନେ ତାଙ୍କ ନିଜ ବାହାଘର କରିବାକୁ। ତ ସେ ସେଇଥିପାଇଁ ଟିକେ ଦ୍ଵନ୍ଦ ଭିତରେ ରହିଗଲା। ଯୋଉଥିପାଇଁ ମୋ-ମୋ ପାଖରେ ତ ଅଭିଜ୍ଞତା ନାହିଁ ନା। ମୁଁ ଏଇ ବିଷୟରେ କିଛି ଉତ୍ତର ରଖିବି ନିଜ ମନରୁ ତେଣୁ କହିଲି ମୁଁ ଆପଣଙ୍କୁ ମନ ପକେଇଲି। ଆ ଆପଣ ଯୋଉ ଉତ୍ତର ଟି ମୋତେ ଦେଲେ ଏଇଟା ମୋ ହୃଦୟ କୁ ଛୁଇଁଲା ମୁଁ ଏଇଟା ନିଶ୍ଚିତ ଯାଇ କହିବି। କିନ୍ତୁ ମ୍ୟାଡମ୍ ଆପଣଙ୍କ ଏଇ ଯୋଉ କଥା ମୁଁ କହିଲି ମୋ ସାଙ୍ଗ ବିଷୟରେ ଆପଣ ମୋ ସାଙ୍ଗକୁ କୋଉ ରୂପରେ ଦେଖୁଛନ୍ତି ସେ ଗୋଟେ ପାରିବାରିକ ପିଲା ନା ସ୍ୱାର୍ଥବାଦୀ ପିଲା।
ତୁ ଗୋଟେ ପାରିବାରିକ ପିଲା ସ୍ୱାର୍ଥବାଦୀ ହେଇଥିଲେ ସେ ପ୍ରଥମେ ବିବାହ ପାଇଁ ରାଜି ହେଇଥାନ୍ତେ ଭଉଣୀ ବିବାହର କଥା ଚିନ୍ତା କରିନଥାନ୍ତେ। ବୁଝିପାରିଲେ ସେ ପାରିବାରିକ ଯୋଗ ରୁ ହିଁ ସେତିକି ସେ ସଂସ୍କାର ପାଇଛନ୍ତି ବୋଲି ଆପଣଙ୍କ ସାଙ୍ଗର ଏତେ ବଡ ସତ୍ ଚିନ୍ତାଧାରା ମନକୁ ଆସିଲା। କାରଣ ଆଜିକାଲି ଯୁବପିଢିକୁ ସେଗୁରା ମନକୁ ଆସିବେନି ବାହାଘର ମାନେ ଅ ଅଯଥା ଖ ଚ ଯେମିତି ଆମର ମଦ ମାଂସରେ ଯାଉଛି ଯଦି କିଛି ଲୋକ ବୁଝିପାରନ୍ତେ ନା ବାହାଘର ଆହୁରି ବି ବହୁତ କମ୍ ରେ ହେଇପାରିବ ତ ଆପଣଙ୍କ ଏଇ ବି ଷୟରେ ମୁଁ ଆଉ କେତେବେଳେ ଆପଣଙ୍କ ସହିତ କଥା ହେବି ଆଉ ବୁଝିପାରିଲେ।
ହଁ ଆଜ୍ଞା-ଆଜ୍ଞା ନିହାତି। ଯାହା ହଉ ଆପଣ ମ୍ୟାଡମ୍ ମତେ ଏଇ ଅବହଳାରେ ମୁଁ ଆପଣଙ୍କୁ ଫୋନ୍ ଟି ଲଗେଇଥିଲି ଆଉ ଆପଣ ମତେ ଠିକ୍ ଉତ୍ତର ଦେଲେ। ଆଉ ଆପଣଙ୍କ ଗୋଟେ ସମୟ ମୁଁ ନଷ୍ଟ କଲି ସେଥିପାଇଁ ମୁଁ କ୍ଷମା ଚାହୁଁଚି ମ୍ୟାଡ଼ମ୍।
ଆପଣଙ୍କୁ ଆପଣଙ୍କର ଏଇ-ଏଇ ଗୋଟେ କିଛି ସମୟରେ ଯଦି ଆପଣଙ୍କ କିଛି ଆମର ମାନେ ପରିବର୍ତ୍ତନ ହଉଚି ତ ସେ ସମୟ ପୁରା ମୂଲ୍ୟବାନ୍ ରହୁଛି ସମୟ ନଷ୍ଟ କରିବା କଥା ଉଠୁନି। ଆପଣ ସାଙ୍ଗକୁ ଯାଇ ଚେଷ୍ଟା କରନ୍ତୁ
ଠିକ୍ ଅଛି ଠିକ୍ ଅଛି ଆଜ୍ଞା-ଆଜ୍ଞା ରଖିଲି ମ୍ୟାଡମ୍ ମୁଁ ଆପଣଙ୍କ ସହିତ କଥା ହେଇ ବହୁତ୍ ଭଲ ଲାଗିଲା ଆଜ୍ଞା।
ଆଜ୍ଞା ମତେ ବି ନମସ୍କାର ଆଜ୍ଞା।
ନମସ୍କାର-ନମସ୍କାର।